ହାଲୋ
ହଁ
ହେଲେ ମୁଁ ମ୍ୟାଡ଼ାମ ନମସ୍କାର
ନମସ୍କାର ହଁ ଭଲ ଅଛି ଆଉ ତମେ?
ହଁ ମୁଁ ବି ସେମିତି ଟିକେ ଟିକେ ଏଇ ଗରମ ପାଇଁ ଟିକେ ଦେହ ଖରାପ। ବାକି ଚଳିବ ଆଉ। ଆଉ ଆପଣ ଟିକେ ବ୍ୟସ୍ତ ଅଛନ୍ତି ନା ଫ୍ରି ଅଛନ୍ତି ଟିକେ ଆମେ କଥା ହେଇଥାନ୍ତେ।
ଓହୋ ନାଇଁ ବ୍ୟସ୍ତ ନାହିଁ ଅଛି।
ଆଛା ମୁଁ କହୁଥିଲି କଣ କି? ମାନେ ଏବେ ଆମର ପାଖାପାଖି ନିକଟ ଅତୀତରେ ଆସିବାକୁ ଯାଉଛି। ଉ ଯିଏ କି ସରି ଭବିଷ୍ୟତ ମାନେ ଆସିବାକୁ ଯାଉଛି। ପନ୍ଦର ଦିନ ପରେ ଆମର ଓଡିଶାର ଏକ ବହୁତ ବଡ ଗଣ ପର୍ବ ରଜ ଏକ ସାଂସ୍କୃତିକ ଉତ୍ସବ ଯାହାକୁ। କହିଲେ ବି ଅତ୍ୟୁକ୍ତି ହେବ ନାହିଁ। ତ ଏହା ବିଷୟରେ ଟିକେ ଆମେ କଥା ହେଇପାରିବା।
ହଁ ହଁ ନିହାତି ନିହାତି। ଆଉ କଣ ରଜ ପାଇଁ କଣ କିଛି କିଣା କିିଣି କଲଣି ନା ନାଇଁ
ହଁ ରଜ ମାନେ ଓଡିଶାରେ ରହିକି ପୁଣି ରଜ ପାଇଁ ଯଦି ଆମେ କିଛି କିଣାକିଣି ନକରିବା ତ କିଛି ଲାଭ ନାହିଁ ନା ତ ରଜ ପାଇଁ ତ କିଣାକିଣି ସରିଲାଣି। ଆଉ କିଛିଟା ବାକି ଅଛି ଆପଣଙ୍କର।
ହଁ ଠାକୁରାଣୀ ଯାତ୍ରା ଯୋଉ ପୂର୍ବରୁ ପଡିଥିଲା। ସେଥିରେ ଯୋଉ ମୀନା ବଜାର ଆସି ଥିଲା ମୁଁ ସେଥିରେ ସବୁ ରଜ ପାଇଁସବୁ ସ୍ଟେନ୍ନାରି ସାମନ କିଣିଛି ସବୁ
ଯାହା ହଉ ଆପଣଙ୍କ ଆପ ଆପଣ ବହୁତ ବଢିଆ ବୁଦ୍ଧି ପ୍ରୟୋଗ କରିଛନ୍ତି। ଯୋଉଥିରେ କି ଆପଣ ଟିକେ ଅଧିକା ଟିକେ ନୂଆ ନୂଆ ଜିନିଷ ମଧ୍ୟ ପାଇ ଯାଇଛନ୍ତି ଆଉ
ହଁ ଉ ବଢ଼ିଆ ବଢ଼ିଆ ଜିନିଷ ମୀନା ବଜାରକୁ ଆସିଥିଲା ନା। ସବୁ ଉ ଝିଅମାନଙ୍କ ପାଇଁ ବି ଦିଫ୍ଟୁ ଆରମ୍ଭ କରି କି ସବୁ ମାଳି ଚୁଡ଼ି ସବୁ ପ୍ରକାର ସବୁ ପ୍ରକାର ଆସି ତ ସେଇଠୁ ମୁଁ କିଣିକି ରଖିଦେଇଛି ରଜ ପାଇଁ।
ହଁ ଯେହେତୁ ଏଇଟା ଫୁଲବାଣୀର ଏକ ଐତିହାସିକ ଯାତ୍ରା। ତ ନିହାତି ଭାବେ ବହୁତ ବଡ ଧୁମଧାମ ରେ ହେଇଥିଲା। ତ ଆପଣ ତାର ଫାଇଦା ଉଠେଇ ପାରିଛନ୍ତି । ଯଉ
ହଁ ଆଉ ତମେ କିଣା କିିଣି କରନା କି?
ନା ମୁଁ ଯାତ୍ରାରୁ ଏତେ କିଣି ପାରିନାହିଁ କିନ୍ତୁ ଏବେ ଯାହାବି ବଜାରରୁ ମୁଁ କିଣିଛି ଆଉ
ଆ
କେମତି କଣ କରିଛନ୍ତି ଆପଣ ରଜ ତ ଆପଣ ତିନି ଦିନ ପାଳନ କରୁଥିବେ ନା ଯେହେତୁ ଓଡିଶାରେ ଏ ଅତି କମ ଟା ହଉଛି ତିନି ଦିନ ବାକି ଚାରି ଦିନ ବି ଆମେ କରିଥାଉ ।
ହଁ ଆମ ଘରେ ବି ରଜ ବହୁତ ଧୁମଧାମରେ ପାଳନ କରାଯାଏ। ଆମେ ବି ପାଳନ କରୁ ଯେମିତିକି ପହିଲି ରଜ ଫାଷ୍ଟ ଦିନ ତାପରେ ରଜ ସଂକ୍ରାନ୍ତି ।
ଆଜ୍ଞା ।
ତାପରେ ଶେଷ ରଜ । ଚତୁର୍ଥ ଦିନ ବସୁମତୀ ସ୍ନାନ କରାଯାଏ ଆମ ଘରେ ବି ବହୁତ ଭଲ ଭାବରେ ପାଳନ କରାଯାଏ ଯେମିତି ରଜରେ ପିଠା ସବୁ ତିଆରି କରାଯାଏ ସବୁ ପୋଡ଼ ପିଠାଠୁ ଆରମ୍ଭ କରି ଚକୁଳି ସେଦିନ ଯିଏ ଯାହା ଖାଇପାରିଲା । ସମସ୍ତଙ୍କର ଘର ପରିବା ସମସ୍ତ ର ମନପସନ୍ଦର ଖାଦ୍ୟ ସେଦିନ ଘରେ ଆମର ପ୍ରସ୍ତୁତ ହୋଇଥାଏ । ଆଉ ଏଇ ମୁଁ ଗୋଟେ ଜିନିଷ ଜାଣିବାର ଥିଲା ତମେଇ ର ଯୋଉ କାହିଁକି ଆମର ପାଳନ କରାଯାଏ ଆମ ଓଡ଼ିଶାରେ ସେ ବିଷୟରେ କିଛି ଜାଣିଛ ।
ହଁ ନିହାତି ମୁଁ ମୋ ଅ ଉଦ୍ଦେଶ୍ୟରେ କହିବାକୁ ଚାହିଁବି କି ଯେ ନିହାତି ଭାବେ ଯେ ରଜ ଶବ୍ଦଟି ଆମର ଋତୁମତୀ ଶବ୍ଦରୁ ଆସିଛି ଯାହାକି ଆମ ସଂସ୍କୃତିରେ ବିଶ୍ଵାସ କରାଯାଇଛି ଯେ ଆ ଏଇ ତିନି ଦିନ ଧରି ଯୋଉ ତିନି ଦିନ ଆମେ ଅ ମୁଖ୍ୟତଃ ରଜ ବୋଲି ମାନିଥାଉ ଯେମିତି ଆପଣ କହିଲେ ଅ ପହିଲି ରଜ ରଜ ସଂକ୍ରାନ୍ତି ଏବଂ ତା ପରର ଦିନ ଯୋଉ ସରଜମେ ଯୋଉଡା କି ଭୂମି ଦହନ କହିଥାଉ ତ ସେଇ ତିନି ଦିନ ଧରି ଧରିତ୍ରୀ ଦେବୀ ବା ଆମର ଭୂଦେବୀ ଯିଏ ଥାଆନ୍ତି ଅ ସେ ସଜ ହେଇଥାନ୍ତି ଏବଂ ଆଗାମୀ ଚାଷ କାର୍ଯ୍ୟ ପାଇଁ ନିଜକୁ ମଧ୍ୟ ସେବେଠୁ ପ୍ରସ୍ତୁତ କରିଥାନ୍ତି ଏବଂ ସେଇ ସମୟରେ ସେଇ ତିନି ଦିନ ଧରି ମାଆଙ୍କୁ ଟିକେ ବିଶ୍ରାମ ଦିଆଯାଇଥାଏ ଯେମିତି ଆପଣ ଜାଣିଥିବେ ଯେ ଆମର ଲୋକ କଥା ଏବଂ ଆମର କିଛି ନିୟମ ମଧ୍ୟ ରହିଛି ଯେ ରଜ ସମୟରେ କୌଣସି କାମ ମଧ୍ୟ ବନ୍ଦ ରହିଥାଏ ମାଟିକୁ ଆମେ ହାଣନ୍ତି ନାହିଁ ଏବଂ ବିଶେଷ କରି ଝିଅ ମାନେ ଖାଲି ପାଦରେ ଚାଲନ୍ତି ନାହିଁ ମାଟି ଉପରେ ଯେମିତି କି ଜମି? ହଳ ମଧ୍ୟ କରାଯାଇ ନଥାଏ ମାଟି ଖେଳିବା କିମ୍ବା ଗଛ କାଟିବା ଏଇ ସବୁ କାର୍ଯ୍ୟ ଗୁଡିକ ଏଇ ତିନି ଦିନ ଧରି ପୂର୍ଣ ଭା ନିଷେଧହିଛି
ହଁ। ହଁ ନିହାତି ନିହାତି ମୁଁ ମଧ୍ୟ ମୋ ମାଆଙ୍କଠୁ ଶୁଣିଥିଲି ମୁଁ ଦିନେ ପଚାରିଥିଲି ତମ ମାଆଙ୍କୁ ଟେ କଣ ପାଇଁ ମା ରୋଗୀ। ଯେଉଁ ଆମର ଏଇଠି ପାଳନ କରାଯାଏ। କହିକି ସିଏ ବି ସେଇ କଥା କହୁଥିଲେ ଯେମିତି ଗୋଟେ ଝିଅଟେ। ଏ ରଜଶଳା ନ ହେଲା। ପର୍ଯ୍ୟନ୍ତ ଗୋଟେ ଶିଶୁକୁ ଜନ୍ମ ଦେବାର କ୍ଷମତା ଯେମିତି ଆସିନଥାଏ। ରଜ ଶଳା ହେଲା ପରେ ଯାଇକି ଗୋଟେ ଗର୍ଭଧାରଣ। କରିବା ପାଇଁ ଯେମିତି ତା ପାଖ ଗୋଟେ କ୍ଷମତା ଆସିଥାଏ। ତ ସେମିତି ଆମର ବସ ମାତା ମଧ୍ୟ ସେମିତି ସେ ରଜଶଳା ହେଲେ ଯାଇକି ସିଏ ଭଲରେ ବର୍ଷା ଦିନେ ଭଲ ଫସଲ ଦିଏ। ପୃଥିବୀକୁ। ତ ଲୋକମାନେ ଖା ଖାଇବାକୁ ପାଆନ୍ତି। ତ ସେଇ ପରମ୍ପରାକୁ। କୁ ଆଜି ପର୍ଯ୍ୟନ୍ତ ଆମର ଓଡ଼ିଶାରେ ମାନେ କେତେ ମହତ୍ଵ ଦିଆଯାଇଛି ଏହାର ମହତ୍ତ୍ଵକୁ ବୁଝିବା ଦରକାର।
ନିହାତି ଭାବେ ଏହି ପରମ୍ପରାର। ତମେ ଆମେ ମାନେ ତୁଳନା କରିବା ପାଇଁ ଆମ ପାଖରେ ଅସମ୍ଭବ ବହୁତି ବହୁତି ବଡ ଗଣପର୍ବ ଏହା ଏକ ଯେମିତି କିି ଏହାର ପ୍ରଥମ ଯେମତି କିି ରଜ। ମଉଜ ଯେମିତି ସମସ୍ତେ କୁହନ୍ତି ତ ଆମର ଆରମ୍ଭ। ହୋଇଥାଏ ଝିଅ ମାନଙ୍କର। ମୁଖ୍ୟତ ତ ଏଇଟା ଝିଅ ମାନଙ୍କ ପାଇଁ ବହୁତି ସ୍ପେଶାଲ ତ ଯେମତି। ଆମେ ରଜ ଦୋଳି ଦେଇକି ଆମେ। କହିଥାଉ ରଜ ଦୋଳି ରଜ ରଜ ପାନ ପୋଡ ପିଠା। ଏଇ ସବୁ ଗୁଡିକ ଆମ ପାଇଁ ଯେମିତି ବହୁତି କିଛି। ସ୍ପସିଆଲ ଥାଏ ଏଇ ସମୟରେ।
ହଁ ସେଇଦିନ ତ ହଁ ନିହାତି ସେଇଦିନ। ତ ମାନେ ଝିଅ ମାନଙ୍କୁ କୌଣସି କାମ କରିବାକୁ ମଧ୍ୟ ଦିଆଯାଏ ନାହିଁ। କାମ କରିବାକୁ ଦିଆଯାଏନି। ଏମିତିକି ପରିବା କାଟିବା ପାଇଁ ବି ମନା କରନ୍ତି ଘରର ସବୁ କାମ ପୁରୁଷ ଲୋକମାନେ ବି କରନ୍ତି ଯାହା ଘରେ ଭାଇ ଥାଆନ୍ତି କି ବାପା ଥାଆନ୍ତି କି ଆମର ମାନେ ବୃଦ୍ଧ ମାନେ ବୟସ୍କ ମା ମାନେ କାଟିଲେ ଚଳୁଛି ବୋଲି କହନ୍ତି ଏନେ କିନ୍ତୁ ଝିଅ ମାନଙ୍କୁ। ହଁ କୁଆଁରୀ ଝିଅ ମାନଙ୍କୁ କାମ କରିବାକୁ ଦିଅନ୍ତିନି। ତ ସଜ ହେଇକି। ଇଏ ସବୁ ସାଇ ସାଇ ବୁଲିକି ପୋ ପଠା ଖାଆନ୍ତି ରଜ ଦୋଳି ଖେଳନ୍ତି ଆମର ଏଇପଟେ ସବୁ ଆମ ଓଡ଼ିଶାରେ ସବୁ ଜାଗାରେ ପ୍ରାୟ ଏଇଟା ପାଳନ କରାଯାଏ ବେଶୀ ବିଶେଷ କରି ଦେଖାଯାଏ ଆମର କଟକ ସାଇଟ୍।
ଆଜ୍ଞା କଟକ ସାଇଟ୍ ରେ ବିଶେଷ କରି ଅଧିକ ଦେଖାଯାଏ। କିନ୍ତୁ ହଁ କି ଏବେ। ହଁ ପୁରା ସାରା ଓଡିଶାରେ ଯେମିତି ଜୋରେ ଧୁମଧାମରେ ପାଳନ କରାଯାଉଚି ରଜକୁୁ ଆ କିଏ ବି ଅନୁଭବ କରିପାରିବେନି ଯେ ଏହା କେବଳ କଟକରେ ହେଉଚି। ଏହା ସମ୍ପୂର୍ଣ୍ଣ ତିରିଶଟି ଜିଲ୍ଲାରେ ଆମର ହୋଉ ଛିମ୍
ହଁ ନିହାତି କାହିଁକି
ହଁ।
ମାନେ କାହିଁକି ନାଁ ଆମର ହଁ ହଁ କୁହ କୁହ।
ନାଇଁ ଯେମତି କି ଆମର ର ଜ ଦୋଳି ମୁଁ ଆପଣଙ୍କୁ କହିଥିଲି ଟିକି ଆ ପୂର୍ବରୁ। ତ ରଜ ଦୋଳି ଯେମତି କିି ରଜ ରଜ ଦୋଳି ବିନା ରଜ ପର୍ବ ଯେମତି ଅସମ୍ପୂର୍ଣ୍ଣ ଦୋଳି ନାହିଁ
ହଁ ଦୋଳି ବିନା ଅସମ୍ପୂର୍ଣ୍ଣ। ହଁ।
ତ ତା ସଇ ତ ଆମର ଏକ ମାନେ ଆପଣ ଜାଣିଥିବେ ଏକ ପାରମ୍ପରିକ ଏବଂ ଏକ ପ୍ରସିଦ୍ଧ ଲୋକ ସଙ୍ଗୀତ ମଧ୍ୟ ରହିଚି ରଜର ଏକ ସୁନ୍ଦର ସଙ୍ଗୀତ ରହିଚି। ଆ ଯେମତି କି ବନସ୍ ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ ଆସିଛି ରଜ ଲୋ ହୋଇ ସଜବାଜ ଏଇ ଗୀତଟି ତ ଆପଣ ଜାଣିଥିବେ।
ହଁ ନିହାତି ଏବେ ସମସ୍ତେ ମାନେ ସମସ୍ତେ ଗାଆନ୍ତି ଏଇ ଗୀତକୁ। ମାନେ ଖୁସିରେ। ରଜ ପାଳନ କରିବା ପାଇଁ ଆମେ ମଧ୍ୟ ପିଲାବେଳେ ଗାଉଥିଲୁ ଏବେ ବି ଗାଉଚୁ। କିଛି କିଛି ମନେ ଅଛି କିଛି କିଛି ଭୁଲି ଯାଇଚି ମଧ୍ୟ କିନ୍ତୁ ରଜ ପାଖେଇ ଆସିଲେ ସେଗୁଡା ପୁଣି ମନେ ପଡିଯାଏ।
ମନେ ପଡିଯାଏ ସେଇ ଇ ପରମ୍ପରା ହିଁ ସେମି ତି ଯେ ଆ ଆପଣ ବର୍ଷେ ବୁଲି ଯାଆନ୍ତୁ ବର୍ଷକୁ ଥରେ ଆସିଛି ମାନେ ସେ ଆପଣଙ୍କୁ ସେଇ ତିନି ଦିନି ଆପଣଙ୍କୁ ସେତିକି ସେ ମୋଉଜା ମଜିକି ହିଁ ସେ ଯିବ। ଆଉ ରଜ ପାନର ମ ଜା ନେଇଛନ୍ତି ନାଁ ନେଇନାହାନ୍ତି?
ହଁ ହଁ ରଜପାନ ବି ମୁଁ ଖାଇଚି। କେମିତି କଣ ତିଆରି କରନ୍ତି ସେ ବିଷୟରେ ଜାଣିଚ କି?
ହଁ ହଁ ନିହାତି ଯେମତି କିି ସେଇ ରଜର ଆପଣ ଅଲଗା ଦିନରେ ଖାଇବେ ପାନ ଯେତିକି ଟେଷ୍ଟ ନଥାଏ ରଜ ଟାଇମରେ ଯୋଉ ପାନଟା ଖାଇବେ ସେଟା ଏତେ ଟେଷ୍ଟ ଥାଏ ଯେମତି ସେଇଥିରେ ଆମେ ଯେ ଏତେ ଜିନିଷ ତ ଆମେ ମିଶ଼ ନଥାଉ ଯେମିତି ଗୁଆ ମିଶା ଯାଏ ମିଠା ମସଲା ଚେରି ଆଉ ନଡ଼ିଆ ଗୁଣ୍ଡରେ ନର୍ମାଲରେ ତିଆରି ହୁଏ ଯଉଟା କି ଯୋଉମାନେ ନିଶା ଖାଆନ୍ତି କି ଯୋଉମାନଙ୍କୁ ଦରକାରୁ ସେମାନେ ପାନ ଚୁବେ ୟୁଜ କରନ୍ତି। ଆମେ ଯୋଉମାନେ ର ଝିଅମାନେ ଖାଇଥାଉ। କିନ୍ତୁ ସେଇ ଟା କୁ ଆମେ ବହୁତି ହି ସ୍ପେଶାଲ ବନେଇବା ପାଇଁ ସେ ସେଥିରେ ଆମେ ଚେ ରି ମିଶେଇଥାଉ ନଡିଆ କୋରା ବି ଆମେ ତାକୁ ମିସେଇ ଥାଉ ଆଁ ମିଠା ମସଲା ଗୁଆ ଆଉ କିଛି ଜଣ ଚକଲେଟସ୍ ବି ଦେଇଥାନ୍ତି। ତାକୁ ଏକ୍ସଟ୍ରା ମାନେ ଭଲ ଟେଷ୍ଟ ଆଣିବା ପାଇଁ ଏଇ ସବୁ ଏମିତି ଥାଏ ଭଲ ହେବା ପାଇଁ। ତ ମ୍ୟାଡାମ ବହୁତ ଖୁସି ଲାଗିଲା ଆପଣଙ୍କର ବ୍ୟସ୍ତବହୁଳତା ଯିବ ସମୟରୁ ଟିକେ ଆମକୁ କିଛି ଦେଇଥିବାରୁ।
ହଁ ମତେ ମତେ ବହୁତ ଖୁସି ଲାଗିଲା ତମ ସହିତ କଥା ହେଇକି ଥା
ଧନ୍ୟବାଦ ଆଜ୍ଞା।